ହାଲୋ ହାଲୋ ମୋ ଭଏଜ୍ ଆସୁଛିତ
ହଁ ନିଶ୍ଚିନ୍ତ।
ଆଚ୍ଛା ଆଛା ଆପଣ କ ନାଇ ନାଏ ନାଁ ଉପରକୁ ଯାଆନ୍ତୁନି ଆ
କଣ କହୁଥିଲେ ଆକ୍ଚୁଏଲି ମୁଁ ଭୁଲିଗଲିଣି ଆପଣ କିଛି ଗୋଟେ କୁହନ୍ତୁ।
ହଁ ହଁ ଏଇ ଯାତ୍ରାଲୋକ
ଏ ଏ ଆପଣ କିଛି ଏପଟ ସେପଟ ଅପଶବ୍ଦ ବ୍ୟବହାର କରନ୍ତୁ ନାହିଁ ଏମାନେ
ଅତ୍ୟନ୍ତ ଭଦ୍ରାମୀ ସହିତ ମୁଁ କଥା ହଉଛି ମୋଠୁ ଭଦ୍ର ସହିତ କେହି କଥା ହେଇପାରିବେନି ଏ ଗାଁରେ
ନା ନା ସେତିକି ସେତିକି ଆପଣ କିଛି କୁହନ୍ତୁନି
ନିଶ୍ଚିନ୍ତ
ଆପଣ ଖାଇସାରିଲେଣି ତ?
ଆଜ୍ଞା।
କଣଟା ଖାଇଲେ ସେଇଟା କହିଦିଅନ୍ତୁ
ଭଦ୍ରାମି ତରିକରେ ବି ପଚାରି ପାରିଥାନ୍ତେ ହଉ ଠିକଅଛି ରୁଟି ଆଉ ବନ୍ଧାକୋବି ତରକାରୀ
ମୁଁ ଭଦ୍ରାମୀରେ ହିଁ ପଚାରିଲି ଆପଣଙ୍କୁ କେମିତି ଲାଗେ ମୁଁ କହିପାରିବିନି ହଁ।
ଓ ହୋ,
ଆପଣ ପାଠ ପଢୁଛନ୍ତି କି ନା କଣ କରୁଛନ୍ତି?
ଫିଲାଲତ ମୁଁ ବିଜି ଅଛି ଇଣ୍ଟରନ୍ୟାସନାଲ ଟ୍ରିପ ଯିବାରେ
ଆ ହା ଆଚ୍ଛା ଆଚ୍ଛା ଆପଣ ତାହେଲେ ଗୋଟେ ବ୍ୟସ୍ତ ଲୋକ ଭଳିଆ ଲାଗୁଛନ୍ତି।
ନା ବ୍ୟସ୍ତ ନୁହେଁ ଇଛା ହଉଛିକି ରଷିଆକି ଆ ନେପାଳକି ଆ ଏମିତି ଜାପାନ ଫାପାନ ଯିବାକୁ ଆଉ
ଆଚ୍ଛା ଆଚ୍ଛା ଖାଲି ଇଛା ହଉଛି ଆପଣ ଯାଇତ ପାରୁନାହାନ୍ତିତ ଆପଣ ଇଚ୍ଛାଟାକୁ କଣ୍ଟ ଟୋଲେ ରେ ରଖିଦିଅନ୍ତୁ।
ନା ନା ଯାଇପାରିବାରେ କିଛି କିଛି ନାଇଁ ସେମାନେ ଇଣ୍ଡିଆ ମାନଙ୍କୁ ମାଗଣା ସିଟିଜନସିଟ ଦଉଛନ୍ତି। ଫର ଓନଲି ମେଲ
ଆଛା ଏମିତିକଥା କି?
ହଁ। ପପୁଲେସନ୍ ଗ୍ରୋଥ ଅଣ୍ଡର କଣ୍ଟ୍ରୋଲ ପାଇଁ।
ଆଚ୍ଛା। ଆପଣ ଦି ମିନିଟ୍ କଥା କୁହନ୍ତୁ ମୁଁ ଟିକେ ଆପଣ କିଛି ବି ଗପନ୍ତୁ ରୁହ ଟିକେ ଆପଣ କିଛି ବି ଗପିଥାନ୍ତୁ।
ଆଉ ଟିକ ହଁ ତ ସେଆ ଭାବୁଥିଲି କାହିଁକି ଏ ଜିଂଦି ଯିବି ତା ଅପେକ୍ଷା ଇଣ୍ଟରନ୍ୟାସନାଲ ଆ ଆ ଆ ଏରିଆରେ ଯାଇକି ରହିବା ପାଇଁ। ରଷିଆରେ ତ ଯୁଦ୍ଧ ଚାଲିଛି ଜାପାନରେ ଟିକେ ହୁଁ ହ କହନ୍ତି ଲ୍ୟାଣ୍ଡ ସ୍ଲାଇଡ ଏଇଗୁଡା ସବୁ ଚାଲିଚି ନ ଚାଲିଥିଲେ ଭାବୁଥିଲେ ପଳେଇବୁ ବୋଲି ପାଠ ଆଠ ପଢେବି ଅପେକ୍ଷା ତାଙ୍କ ସିଟିଜନସିପ ନେଇକି ରହିଯିବି ଆଉ। ଫ୍ରିରେ ଜବ ଗୋଟେ ଦେଇଦେବେ ଘର ଗୋଟେ ଦେଇଦେବେ ଜାପାନରେ ଖାଲି ମତେ ପ ପପୁଲେସନ ଗ୍ରୋଥ ଟା କଣ୍ଟ୍ରୋଲ କରିବାର ଅଛି।
ପପୁଲେସନ୍ ଗ୍ରୋଥ କଣ୍ଟ୍ରୋଲ୍ କରିବେ?
ହଁ।
ଆଚ୍ଛା ଆଛା।
ଆକ୍ଚୁଆଲି ତାଙ୍କ ପପୁଲେସନ ଗ୍ରୋଥ ଟା କମି ଯାଇଇଛି।
ଆପଣ ତାକୁଠ ଆଛା।
ଯା ହଉ ଦେ ସେୟା
ହଁ ଛାଡ଼ନ୍ତୁ ଆପଣ ଆପଣ ଆଉ କିଛି କୁହନ୍ତୁ।
ହ ଆଉ କିଛି ଆଉ କିଛି ଭାବୁଥିଲି କି ଆଇରଲାଣ୍ଡ ଭଲ ହୁଅନ୍ତା ଆଇରଲାଣ୍ଡ ଆକ୍ଚୁଆଲି ଗୋଟେ ଘର ଦେଇ ଦଉଛି ଆଉ ଅ ଅ ମାନେ ବାହା ହେଲେ କାମ ବି ଦେଇ ଦଉଛି। ତ ସେଠିକି ଗଲେ ଆଉ ଟିକେ ଭଲ ହୁଅନ୍ତା।
ଆପଣ ଖାଲି କଣ କହିବି କହିବାକୁ ଶବ୍ଦ ନାହିଁ। ମୁଁ କଥା ହେଉଛି ମୋ ବାବା ଆକ୍ଚୁଆଲି ମଝିରେ ଏଣ୍ଟ୍ରି ମାରିଦେଲେ ତ ମୁଁ ଭୁଲିଗଲି ମୁଁ କଣ କହୁଥିଲି।
ଓହୋ ତ କାଲି କଲେଜ ଆସିବୁ?
ହଁ କଲେଜେ ଆସିବି।
ଭଲ ଭଲ।
ଆପଣ ମାନେ ତୁ ତୁ
କା
ହ୍ୟାଲୋ।
ହଁ।
ହଁ କଲେଜ୍ ଯିବି।
ହଁ ହଁ କଲେଜ ଆସିଥିଲେ ଲ୍ୟାବ୍ ଟା ଅଛି କାଲି କଣ ପଢ଼ା ହବ
ହଁ ଲ୍ୟାବ୍ ତ ଅଛି ଲ୍ୟାବ୍ ରେ ବିକାଶଙ୍କ ଲ୍ୟାବ୍ ତ ଓ ଫୋ ନା ମିସ୍ ତ କରିହେବନି ତ ମୁଁ ନିଶ୍ଚୟ ଯିବି। ଏ ଏ ଆଉ ତମର ଆଜି ଲ୍ୟାବ୍ ରେ କଣ କରାହେଲା ସେଇଟା କହ?
ହଁ ଠିକ୍ ଅଛି ତ ମଡ୍ୟୁଲେସନ୍ ବିଷୟରେ ପଢା ହେଲା କାହିଁକିନା ଏମ୍ ପି ଏମ୍ ସି ଷାର୍ଟ ହେଇନଥିବାରୁ।
ଆଚ୍ଛା ମାନେ ବୁଝିପାରିଲ ସବୁ କେତେ ପିଲା ଥିଲ?
ମିନିମମ୍ ଅଁ ପଚିଶି।
ଆଚ୍ଛା ଭଲ ଭଲ। ଦୁଇଟା ସାଙ୍ଗ ତ ଆମର ଯାଇଥିଲେ କହିକି ଯାଇଥିଲେ କି ଆମେ କ୍ଲାସ୍ ଯାଉଛୁ କିନ୍ତୁ କରିନାହାନ୍ତି ସେମାନେ।
ହଁ ମୁଁ ଜାଣିଛି ସେମାନେ କୋଉଠି ତାଙ୍କର ଜି ଏମ୍ ବିଜିଥିଲେ।
ଅଁ ହ
ଗ୍ରୁପ ମିଟିଂ।
ହଁଁ ତାଙ୍କ ଗ୍ରୁପ୍ ମିଟିଂ ଚାଲିଥିଲା।
ଉନୋ ବାଲା ଗ୍ରୁପ୍ ମିଟିଂ।
ହଁ ହଁ ଆମେ ବି ଥିଲୁ ସେଥିରେ ଆମେ ତ ଆଗ ଥିଲୁ ତାପରେ ସେମାନେ ଆସିଲେ ଆଉ
ବା ହଁ ତ ମୁଁ କହିଲି କି ମଡୁଲେସନ କଣ କହିଲେ ଆପଣ?
ଏଇ ଇଏ ତ ଆଉଟ ଅଫ୍ ସିଲାବସ୍ ହେଇଗଲା।
ହ ତ କୋଶ୍ଚିିନ୍ ତ ପଚାରିବାକୁ ପଡି଼ବ ନା।
ଆ ମଡ଼ୁଲେସନ୍ ମଡ଼ୁଲେସନ୍ ଜଷ୍ଟ ଦୁଇ ମିନିଟ୍ ଅପେକ୍ଷା କରନ୍ତୁ ମୁଁ କହିବି ଜଷ୍ଟ ଦି ମିନିଟ୍ ଆଉ ଖାତା ହିଁ ଦେଖିକି କହିବି କହ ମତେ କିଛି ଆସିବନି।
ହଁ ଠିକ୍ ଅଛି ତ ହାଓ ମେନି ଟାଇପ୍ ଅଫ୍ ମଡ୍ୟୁଲେସନ୍ ୟୁ ନୋ
ଆ ଆହାଁ ଯଉ ମୋଡ୍ୟୁଲେସନ୍ ତିନି ପ୍ରକାରର ମୁଁ ଜାଣିଛି।
ହାଉ ମେିନି ଟାଇଫ୍ ମଡୁଲେସନ୍ ମଡୁଲେଟିଂ ଇନ୍ଡେକ୍ସ ୟୁ ନୋ?
ଟାଇପ୍ସ ଅଫ୍ ମଡ୍ୟୁଲେସନ୍ ଇନ୍ଡେକ୍ସ ହେଟୀ ତ କିଛି ଟାଇପ୍ସ ନାହିଁ ତାର।
କେମତି ମଡୁଲେସିଂ ଇନ୍ଡେକ୍ସ ପରେ ହଁ ପଢା ହେଲା ଓଭର ମଡୁଲେଟଂ ଅଣ୍ଡର୍ ମଡୁଲେଟିଂ ଆଉ ପ୍ରପର୍ ମଡୁଲେଟିଂରେ ଖାଲି ଯାଉଛି କ୍ୟାରିଅର ଇଏ ଗୁରା କି ସେ ଘରେ ତାକୁ କ୍ୟାରି କରୁଛି ତାପରେ ଆ ଆଉ ଗୋଟେ ହେଲା କଣ ତ ସେ ଉ ନର୍ମାଲ ବ୍ୟାଣ୍ଡ ବାଲା ତାପରେ ଲ୍ୟା ବା କଣ କହୁଥୁଲେ
ଆଚ୍ଛା ଏମିତି କଥା କି ମୁଁ ତ ଜାଣିନଥିଲି।
ଅହ ତ କଣ ଜାଣିଛନ୍ତି ଆପଣ ଯୋଉଟା କି ପଚାରିଲେ ଆସିବ?
ମୋତେ ଆପଣ ଆଉ ଯାହା ପଚାରିକି ଆସିପାରିବ ହୁଁ ସେଇଟାକୁ ଛାଡ଼ିକି। ହେଇଟା ମୁଁ ପଢ଼ିନି ଏବେ ଯାଏ କାଲି କିନ୍ତୁ ପଢ଼ିକି ଯିବା ପାଇଁ ପଡି଼ବ। କାଲି ମୋର ସି ପ୍ଲସ୍ ପ୍ଲସ୍ ଅଛି।
ହଉ ତ ଟେଲିକମ୍ୟୁନିକସନ ମିନ୍ କଣ?
ଟେଲି କମୁନିକେସନ୍ କି କଣ ଆଉଟ ଅଫ୍ ସିଲାବସ୍ କୋଶ୍ଚିନ୍ ହେଯାଉଛି ଏଇଟା ବି ମତେ ଆସିବନି।
ବେଇକି କମୁନିକେସନ୍ ମିନ୍ କଣ ତାହେଲେ କହ?
ଆ ସେଇଟା ବି ଆସୁନି ତୁ ବତେଇ ଦେ
ତ ଏବେ ପାଉଣ ଗୋଟେ କାମ କରିପାରବେେ ବାପାଙ୍କ ପାଖକୁ ଯିବେ ଛିଡ଼ା ହେବେ।
ହଁ
ମୁଁ ଆଜି ପର୍ଯ୍ୟନ୍ତ ଯେତିକି ପାପ କାମ କରିଛି ତା ପାଇଁ ମୋତେ କ୍ଷମା କରିବି ଆପଣ ମୋତେ ପଢ଼େଇକି ବହୁତ ବଡ଼ ଭୁଲ୍ କାମ କଲେ।
ହଁ ସେଇଟା ତ ସେ ଏବେ ବି ଭାବୁଛନ୍ତି।
ହଁ ତ ସେଇଟା କହିକି ଆପଣ ସେଇଠୁ ଛୋଟ କପ୍ ନେଇକି ତା ଦେହରେ କୁଦିକି ସହି ହେଇ ପାରିବେ।
ଏବେ ଆପଣ କଣ ମଡ଼ୁଲେସନ୍ ପଚାରୁଥିଲେ ତ? ଆପଣଙ୍କୁ ମୁଁ ମଡ଼ୁଲେସନ୍ କହିବି ରୁହନ୍ତୁ। ହଁ କ୍ଲାସିଫିକେସନ୍ ଅଫ୍ ମଡୁଲେସନ୍ ଇଣ୍ଡେକ୍ସ ଆପଣଙ୍କ ଆକ୍ଚଆଲି ଏଇଟା ଆମେ କଥା ହେଇପାରିବାନି। ଏଇଟା ଆମ ପରେ କଥା ହବ। ଏଇଟା
କମ ୱାଟ୍ କମ୍ୟୁନିକସନ୍?
କମ୍ୟୁନିକେଶନ୍ ଇଣ୍ଟରାକ୍ଟିଂ ଯୋଉଟା କରାଯାଏ ଆଉ ମତେ ସତରେ ଆସୁନି ମୋ ମନେ ପଡ଼ୁନି କଣ।
ଦ ଆ ଯୋଉଟା କହୁଥିଲୁ ଆକଚୁଆଲି ଇଂଲିଶ ୱାର୍ଡ ଠିକ୍ ଅଛି। କି ଇଣ୍ଟକ୍ଟିଂ ବିଟୁଇନ୍ ଟୁ ଅର ମୋର ଦେନ୍ ଟୁ ଅର୍ ଏ ଗ୍ରୁପ ପର୍ସନ୍ ବି ଟୁଇନ୍ ଆ ଦ ଡିସେନ୍ସ ଦେ କ୍ୟାନ୍ ଲିସିନ୍ ଇଚ ଅଦର। ବାଇ ବାଇ ହ୍ୟୁମନ୍ ଭଏସ୍ ତ ସେଟା ହେଲା କମ୍ୟୁନିକେସନ ତ ଟେଲି କମ୍ୟୁନିକେସନ ହେଲା ତୁ ଯଦି ଡ଼ିସ୍ ମାନେ ଯଦି ତମେ ଏଠି ଅଛ ଜଣେ ଗୋଟେ କିଲୋମିଟର ଅଛି କି ଦେଢଶହ କିଲୋମିଟର କି ପନ୍ଦରଶହ କି ପନ୍ଦର କୋଟି କିଲୋମିଟର ଦୂରରେ ହଉ ଏତ ନାହିଁ ତ ସ ପନ୍ଦର ଲକ୍ଷ କିଲୋମିଟର ତ ତାକୁ କଲ୍ କରିକି ଯେଉଁଟା କଥା ହେଉଛ ସେଇଟା ହେଲା ଟେଲିିକମ୍ୟୁନିକେସନ୍ କମ୍ୟୁନିକେସନ୍ ମିନ୍ ଗ ଟେଲିମିନ୍ ଡ଼ିସନ୍ସ
ଆଜ୍ଞା ଆଜ୍ଞା ଏଇଟା ତ ମୁଁ ଶୁଣିଥିଲି।
ହଁ ତ ପଚାରିଲା ବେଳେ କାଇଁ ଆସୁନଥିଲା?
ମୁଁ ଚାହୁଁଥିଲି ଆପଣ ଆନ୍ସର କୁହନ୍ତୁ ବୋଲି
ଅହ
ଆ ଆପଣଙ୍କ ମାନେ ତୋ ନୋଟ କପି ସବୁ କମ୍ପ୍ଲିଟ୍ ଅଛି। ଆଉ କଣ ପାଠ ପଚାରୁଛୁ ହଟ
ନା ନୋଟ କମ୍ପ୍ଲିଟ୍ ନାହିଁ ମୋର।
କିଛି ନୋଟ୍ କମ୍ପ୍ଲିଟ ନାହିଁ।
ଆଃ ଖାତାରେ ସବୁ ଆଭେଲେବୁଲ୍ ଅଛି କିନ୍ତୁ କମ୍ପ୍ଲିଟ୍ କିଛି ନାହିଁ।
ଯେ ପଚାରଥିଲୁ?
ହାଁ
ଛି ଏ ଯୋଉ କଣ କହୁଥିଲି ତ କପିରେ କମ୍ପ୍ଲିଟ୍ ନାହିଁ କିଛି? କୋଲ୍ଡ଼ କଫି ଗରମ କରି ଦେବି କି ଗରମ କଫି ହୁଏ ଆଚ୍ଛା ଆଉ କେତେବେଳେ ତାକୁ ଟିକେ ରଖିବାକୁ ପଡ଼େ ଟିକେ ଟାଇମ୍
କଁ ହେଲା କି?
ଆ କ ମାନେ କମ୍ପ୍ଲିଟ୍ କେବେ କରିବୁ?
କାଇଁ
କାହିଁ କି କଥା କାହିଁ।
ଅ ହେଇଯିବ ଏଇ ଦି ଦିନ ଭିତରେ ଓନ୍ଲି ଆନାଲ ଆଃ ନାଲଗ୍ ଆଉ କମ ଅ କଞ୍ଜୁମର ବାକି କିଛି ଆଉ କରିପାରିବନି କମ୍ପ୍ଲିଟ୍
ଆଚ୍ଛା ଆଚ୍ଛା ଏମତି ତାହଲେ ମୁଁ ଭାବୁଛି ମୁଁ କଞ୍ଜୁମର ଟା ଷ୍ଟାଟ୍ କରିଛି ଭାବୁଛି ରାତିରେ ସରିବି ମୁଁ ସତରେ କହୁଛି କେବେଠୁ ଗୋଟେ ପକାଇଛି କରୁନି ଉମା ସାରଙ୍କର ବି କରିବାକୁ ପଡ଼ିବ ଏଇଆ ହେଉଛି କଥା
ଏମ୍ ପି ଏମ୍ ସି ର ଫୁଲ ଫର୍ମ କଣ?
ଏମ୍ ପି ଏମ୍ ସି ମାଇକ୍ରୋ ପ୍ରୋସେସର ମାଇକ୍ରୋ କଣ୍ଟ୍ରୋଲର।
ଆଣ୍ଡ କୁଆଡ଼େ ଗଲା?
ଆଣ୍ଡ ଟା ମୁଁ କାଟିଦେଲି ମତେ ଭଲ ଲାଗିଲାନି। ମ
ଅ ହ।
ମତ ହ୍ବାଏ ଦ ପ୍ରପୋଷ୍ଟ ୟୁଜ ଇଟ ହ୍ୱାଟ୍ ତ ପ୍ରପୋଜ ଦ ୟୁଜ ଇଟ। ହ୍ଵାଏ ଭୁଲ ହେଇ ଯାଉଛି କୋସ୍‌ଚ଼ିନ୍
ଜାଣିନି ମୁଁ ଜାଣିନି। ଆପଣ ଇଂରାଜୀ ପ୍ରୟୋଗ କରନ୍ତୁନି ଆପଣ କେତେ ଥର ମନା କରିବେ କହିଲେ।
ତ କଣ ପାଇଁ ଏହା ବ୍ୟବହାର କରାଯାଏ।
ସେଇଟା ତ ଟିକେ ଆମ ଶିକ୍ଷକଙ୍କୁ ପଚାରିଲେ ଜଣାପଡ଼ିବ।
ହ ମତେ ନିଦ ଲାଗିଲାଣି, ମୁଁ ଯାଉଚି ଶୋଇପଡିବି।
ନିଶ୍ଚିନ୍ତ।